ହାଲୋ
ହାଲୋ ହଁ ସାଙ୍ଗ।
କଁଣ କରୁଚ?
ହାଲୋ ନାଇଁ ଶୋଇଚି ଆଉ ଶୋଇଚି ଶୋଇଛି।
ଅ ହଉ।
ଆଇ ପି ଏଲ ଦେଖୁଚ ଟି ହୁଁ ହୁଁ ସଇଲାଣି।
କଣ ହେଇଥିଲା ଖାଇବାପାଇଁ?
ଖାଇଆକୁ ହେଇଥିଲା ଛତୁଆ ଖାଇଥିଲି ଆଉ ଉପମା ଟିକେ ଖାଇଥିଲି।
ଘରେ ସବୁ ଭଲ ଟି?
ହଁ ସବୁ ଭଲ ଆଉ।
ଆଉ ଘର କାମ କେମିତି ଚାଲିଚି?
ଆଇ ପି ଏଲ ଘର କାମ ଚାଲଚି ମୁଁ ତମକୁ ପଚାରୁଚି ଟି ଆଇ ପି ଏଲ୍ ଦେଖୁଚ ଟି?
ହଁ ଦେଖେ ଏଇନେ ଦେଖୁଛି।
ଅଁ ତମର ତମର କିଏ କୋଉ ଟିମ କୋଉ ଇଏ ଟିମ ତମ ମାନେ ଭଲ ଲାଗେ ତମକୁ?
ସି ଏସ୍‌ କେ।
ମୋର ବି ସେମ୍।
ଆଃ ଯାହା ହୋଉ ଧୋନି ଧୋନି ଫ୍ୟାନ ବୋଧେ ତମେ?
ହଁ ଆମେ ତ ସି ଏସ୍ କେ ମାନେ ଧୋନି ଫ୍ୟାନ୍‌ ଆଉ।
ଆଉ କିଛି ନାହିଁ।
ହଁ ଧୋନି ହିଁ ସବୁ କିଛି ଆଉ କଣ ଦରକାରେ।
ଆ ଜାଗା କେହି ନେଇ ପାରିବେନି।
ଆଃ କେହି କେହି ନେଇପାରିବେନି ତା ଜାଗା ସେଇ ଗୋଟିଏ ବୋଲି ପ୍ଲେୟାର। ଯିଏକି ମାନେ ମାନେ ତା ପାଇଁ କଣ ନାହିଁ ସବୁ ରେସପେକ୍ଟଠୁ ଆରମ୍ଭ କରିକି ସବୁ ଅଛି ତା ପାଖେରେ।
ସମ୍ମାନ ତାପରେ ସବୁ ପାଇଯାଇଚି ତେଣେ ଆଜି।
ହଁ ସବୁ ପାଇଯାଇଚି ସିଏ ତା ଜୀବନରେ ସବୁ ଜିନିଷ ଆର୍ଚିଭ୍ କରିଦେଇଚି ପାଇଯାଇଚି ସବୁ ଜିନିଷ।
ଏମିତି କୌଣସି ଆୱାର୍ଡ ନାହିଁ ଯେ ଧୋନି ପାଇନଥିବ।
ହୁଁ ସବୁ ପୁରସ୍କାର ସେ ପାଇଯାଇଚି ପା।
ହୁଁ।
ଅ ପଦ୍ମଶ୍ରୀ ପଦ୍ମଭୂଷଣ ସବୁ ଅ ପୁରସ୍କାର ତାକୁ ମିଳିଯାଇଛି।
ଉଁହୁଁ ଅର୍ଜୁନ ଆୱାଡ।
ହୁଁ ଯୋଉ କଁ କୋହୁ ଥିଲୁଟି ହଁ ଯେ ଏଇ ବର୍ଷ ତ ମାନେ ଇଏ ନେଇଗଲା ଅବସର ନେଇଗଲା ଆଉ।
ହୁଁ। ନବକେମ୍
ସେଟା ହଁ। ନାଇଁ ତାକୁ ବୟସ ହେଲାଣି ଆଉ କେତେ ବୟସ ସେ ଖେଳିବ? ଆ ଏଇ ବୟସ୍ ଛରେ ପୁଣି ଯଦି କୁଆଡେ ମାଡ ହେଇଯିବ କଣ ଏନଯୋଡ ହେଇଗଲ ଫୁଣି ତାର ସେଇଟା ଭବିଷ୍ୟତ ଫୁଣି ତାକୁ ସେଇଟା ଅଧିକ ଇଏ ପକେଇବା ପ୍ରେସର ପଟେଇବା।
ନାଇଁ ଭବିଷ୍ୟତ ଅଛି ପଇସା ତ କିଛି ଜଣାଉନି।
ହଁ ତୁମେ ତ ଫ୍ୟାନ ମାନେ ଚାହୁଁଛନ୍ତି ଯେ ଖେଳୁ ବୋଲି ସିଏ ଆଉ
ଅ
ସିଏ ଏତେ ବର୍ଷ ଖେଳିବାର କାରଣ ହୋଉଚି କିନ୍ତୁ ତା ଫ୍ୟାନ ମାନଙ୍କ ପାଇଁ।
ହୁଁ।
ହୁଁ ଆଉ କଣ ଯେ ସିଏ ନହେଲେ ଆଉ କାହିଁକି ଖେଳୁଛି? ତାକୁ କଣ ଭଲ ଲାଗୁଛି ଚଉରାଳିଶ ବର୍ଷ ବର୍ଷରେ ଆସିକି ତା କଣ ଭଲ ଲାଗୁଛି ନା କଣ ଚଉରାଳିଶ ବର୍ଷରେ ଆସିକି ପିଚ ମଝିରେ ଛିଡା ହେଇକି ବ୍ୟାଟିଂ କରିବାକୁ କି ଦୌଡିବାକୁ। ହଁ ତା କଣ ଭଲ ଲାଗୁଛି ସିଏ କଣ ଚାହୁନି ମୁଁ ଟିକେ ବୟସରେ ରେଷ୍ଟ କି ମୋ ଫ୍ୟା ମୋ ଘର ଲୋକଙ୍କ ସହିତ ଟିକେ ସମୟ ବିତାଇ ତା କଣ ଇଛା ସ ସେ କାଇଁ କର କରିଛି ସେ ତା ଫ୍ୟାନ ମାନଙ୍କ ପାଇଁ କରୁଛି। ଆମ ଆମଦ ମାନଙ୍କ ପାଇଁ କରଜୁ କା ହେଗଲା। ଆମରି ମାନଙ୍କ ପାଇଁ ଆକାହିଁ ଆମେ ତାକୁ ଏତେ ଭଲ ପାଉଛୁ ଏତେ ତାକୁ ମାନେ ସମ୍ମାନ କରୁଛେ ଏତେ କମେ ତାକୁ ଇଏ କରଛେ।
ହଁ ସେଇଥିପାଇଁ ତ ଆଉ କଣ?
ଧନୀ ଭଳିଆ କେହି ହେଇନି କି କେହି ହେଇପାରିବେନି। ସିଏ ଯେତେ ଚେଷ୍ଟା କରୁ।
ସିଏ ଆମର ପମ ଯୋଉ ପୁରସ୍କାର ପାଇଲା।
ରୋହିତ ଶର୍ମା।
ନା ନା ଧୋନି ଯୋଉ ପାଇଥିଲା। ।
ହଁ ଭାଙ୍ଗିଲା ରାଷ୍ଟ୍ରପତି କେବେ କାହା ସ ହାତ ମିଳେଇ ପାରିବେନି। ହଁ ବାଉ ରାଷ୍ଟ୍ରପତି କେବେ କାହା ସ ତ ମିଳେଇ ପାରିବେନି କିନ୍ତୁ ସେଠି ସେ ନିୟମ ଭାଙ୍ଗିଲା କି ନହିଁ?
ହଁ।
ବି ସି ସି ଆଇ ବି ରୁଲ ତାର ନିଜର ଭାଙ୍ଗିଛି ନାହିଁ ଧୋନି ଖେଳ ବୋଲି।
ହଁ।
ଆଁ ହଁ।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
ଧୋନି ଯୋଉଠି ସେଠି ନିୟମ ବି ଚେଞ୍ଜ ହେଇଯାଉଛି।
ଇଡ଼ିଆ ଟିମ୍ ବି ଚାହୁଁଛି ସେ କେମତି ।
ହଁ ଖେଳୁ ଲୋକ ତାକୁ ଦେଖନ୍ତୁ। ଆରେ ତାଠୁ ଆମକୁ ବହୁତ ଜିନିଷ ଶିଖିବାର ଅଛି ଧନୀକୁ।
ଏତେ ନୂଆ ନୂଆ ଖେଳାଳି ତାଙ୍କର ସବୁ ଇଏ ନା ନାଇଁ ଅନୁଭୂତି ତାଙ୍କର ଆଉ।
ହଁ। ହଁ ସମତେ ତା ପାଦ ଛୁଉଁଛନ୍ତି ସମତେ। ଯେତେ ନୂଆ ଖେଳା ଲାଗୁଛନ୍ତି ହଁ ଯେତେ ନୂଆ ଖେଳାଳି ଯାଉଛନ୍ତି ସମସ୍ତେ ଆଗ ତାଠୁ ମାନେ ପାଦ ଛୁଇଁକି ତାର ଆଶୀର୍ବାଦ ନେଉଛନ୍ତିି ତାପରେ ଯାଇକି ଖେଳ ଆରମ୍ଭ କରନ୍ତୁ।
ହାତ ମିଳଉନ ଅଧେ କିନ୍ତୁ ଆଉ ଅଧେ ସେ ପାଦ ଶୁନ୍ତି ନା
ହୁଁ ହ ନେଟୱର୍ ସ୍ଲୋ ଲଛି ଏପଡକା ସାର। ହୁଁ ହ୍ୟାଲୋ।
ତାଙ୍କ ଜନ୍ମଦିନ ଆ ହଉଛି ଜାଣିଚୁ ନା ନାଇଁ।
ହଁବରା।
ବହି
ଯୁ କଣ ଜୁଲାଇ ସାତଟି ଜୁଲାଇ ସାତ ବା।
ହୁଁ।
ଜୁଲାଇ ସାତରେ ଜନ୍ମଦିନରେ କଣଟେ କ ତା ଜନ୍ମଦିନ ଗୋଟେ କଣ କରିବା କି ଆମେ ମିଶିକି।
ହଉ କରିବ ଯଦି ଭଲ ହବ।
ହୁଁ। ଗୋଟେ ହଳଦିଆ କଲର ର କେକ୍ ଆଣିକି କାଟିବା କି?
ଆଉ
କଣ କହୁଛ? ଆଣିବା କି ନାଇଁ ନାଇଁ ଆମେ ଆମେ ଯେହେତୁ ଧୋନି ଫାନ ମାନେ ଆମେ ହିଁ କରିବା।
ହଁ ଆଉ କଣ କିଏ ମିଶିବ?
ହଁ କଣ କହୁଛ କରିବା କି ସତରେ?
ହଉ କରିଦବା ଆଉ।
ଗୋଟାଏ କେକ୍ ଦୋକାନରେ ଆଗୁଆ ଯାଇକି ଅର୍ଡର କରିଦବା। ଯେ ଆମର ପୁରା ପୁରା ହଳଦିଆ। ପୁରା ହଁ ପୁରା ହଳଦିଆ ସିଏସ୍କେ ଲୋଗ ରହିବ ସାତେ ଲେଖା ହେଇଥିବ। କଣ କହୁଛ? ହାଁ।
ହଁ କରିବା କରିବିନି କହୁଛ ଯେତେବେଳେ କରିବା ବାରଟା କରିବାକୁ ପଡିବ ତାଙ୍କର ଜୁଲାଇ ସାତ।
ଜୁଲାଇ ସାତରେ କରିବା କେକ୍ କାଟିବା ରାତି। ହେଲା ରହିଲା ତ ଫାଇନାଲ ପୁର କରିବା ଯେମି
ହଁ କିଏ ମନା କରୁଛି ଫାଇନାଲ ତ ଆଉ।
ହଁ ଆଉ ବାଣ ଦି ତିନଟା ଆଣିଥବା ଲଗେଇବା ବାହାରେ।
ବାଣ ହଁ
ଯଦି ମିଳିିଲା ନାଇ ନାଇ ଯଦି ମିଳିଲା ତ ଆଣିବା।
ହଁ ସେଇତ ମିଳିଲେ ତ ଆଣିବ ଏ କଣ ସିଜିନି ଅଛି।
ହଁ ସିଜିନ୍ ସିଜିନ୍ ନା ଅଫ ସିଜନରେ ବି ବିନା ସିଜନ ରେ ବି ମିଳିବ ଯେ ଯେ ମାନେ ଚୋରାରେ ମିଳିବ ଆଉ ରେୟାର ଚୋରାରେ ମିଳିବ ଆଉ। ଦେଖିବା ଆମେ ଚେଷ୍ଟା କରିବା ଆଣିବା ପାଇଁ ହେଲା। ଯଦି ଦି ଚାରଟା କୁଆଡୁ ହେଲା ରାତି ବାରଟାରେ କେକ୍ କାଟିବା ବାଣ ଫୁଟେଇବା। ସବୁ ଜିନିଷ କରିବା।
ହୁଁ।
ଧନ୍ୟବାଦ ଯେତେ ଯାହା ହେଲେ ବି ସିଏ ଆମର ଆଇଡଲ ହେଲା।
ହଁ ନୁହଁ ଆଉ କଣ?
ତା ପାଇଁ କରିବା ନି ତ ଆଉ କାହା ପାଇଁ କରିବା? କୋଉ ସବୁଦିନ କରୁଛେ ବର୍ଷକୁ ତ ଗୋଟେ ଥର। ହଁ ପରା ଦୁଇ ହଜାର ତେଇଶି ମସିହା।
ହୁଁ।
ଦୁଇ ହଜାର ତେଇଶି ମସିହା ଟିକେ ମନେ ପକଉନ ଫାଇନାଲ ଟା।
ହଁ ଲାଷ୍ଟକୁ ଜାଡେଜା ମାରିକି ଜିତେଇଲା ଆଉ ହଁ ଛାଡିକି ପଳେଇଛି।
ହଁ କାନ୍ଦି ପକେଇଲା ଧୋନି ନା ତାକୁ ଟେକିକି।
ହଁ ଆଜି ସିନା ଛାଡିକି ରାଜସ୍ଥାନ ପଳେଇଲା ତଥାପି ତା ନାଁ ସମସ୍ତେ ମନେ ରଖିଥିବେ।
ମନେ ରଖିବେ ଜାଡେଜା ବି ରାଜସ୍ଥାନ ଯାଇକି କାନ୍ଦିଛି ଗୋଟେଥର ଜାଣିଛ ନା ନାହିଁ?
ହଁ ମୁଁ ଦେଖିଛି ସେ ମ୍ୟାଚଟା ମୁଁ ଦେଖୁଥିଲି।
ହଁ ସେଇ ମ୍ୟାଚରେ ପୁଣି ସିଏସ୍କେ ଯୋଡିନା ତିନିଟା ୱିକେଟ୍ ନେଇଥିଲା।
ହଁ। ସିଏ ସେ ଚେନ୍ନାଇର ଏମିତି ତଳ ଅବସ୍ଥା ଦେଖିକି ସେ ନିଜେ କାନ୍ଦୁଥିଲା ଆଉ।
ଆଉ କଣ ଯେ? କୋଉ ଭଳିଆ ସିଚୁଏସନ ଅଛି ମାନେ କୋଉ ଭଳି ପରିସ୍ଥିତି ଦେଖୁଚଠି ଚେନ୍ନାଇ ର ହେଲା ଏ ବର୍ଷ।
ଚେନ୍ନାଇ ଚେନ୍ନାଇ ଭଳିଆ ଦଳ ଆଜି ବହୁ ତଳେ।
ମାନେ ସେ ଟିମ୍ କେମିତି ଥିଲା ଆଗରୁ କେମିତି ହେଲା। ସବୁ ରଥିୀ ମହାରଥିୀ ହଁ ପରା ଚେନ୍ନାଇ ସବୁବେଳେ ଏକ, ଦୁଇ, ତିନି ଲିଡ୍ କରାଇଛି।
ଆଉ କଣ କରିବା?
ମାନେ କେତେ ରଥି ମହାରଥୀ ସେ ଟିମ ରେ ଥିଲେ ଆଗରୁ ଟିକେ ମନେ ପ ପକେଇଲ ଦୁଇ ହଜାର ସତର ଅଠର ମସିହା କଥା। ଦି ହଜାର ସତର ଅଠର ମସିହା ରେ ହଁ। ଦୁଇ ହଜାର ସତର ଅଠର ମସିହାରେ ଗନ୍ଦୋଗୋଲ ହଁ ପରା। ଆଜି ହଁ ହଁ। ଆଜି ଯେତିକି ପିଲା ଖେଳୁଛନ୍ତି ସମସ୍ତେ ସେଇ ଟିମ୍ ପ୍ରଥମେ ଜଏନ୍ କରିକି ଖେଳିକି ଅନ୍ୟ ଟିମ୍ କିଛି ଯାଇଛନ୍ତି।
ଯାହା ହଉ ସେମାନେ କରନ୍ତୁ ଆଉ।
ହଁ ହଉ ଆଉ କଣ କରିବା ଆମ ଆମେ ଯେତେ ହ ହୁଁ।
ଏତେ ନୂଆ କ୍ୟାପ୍ଟେନ ହେଲା କଣ କରୁଛି କେଜାଣି ।
କରୁଛି ସିଏ କଣ କରୁନି ନା କଣ ସିଏ ପ୍ରେସରରେ ରହୁଛି ସେ ହଁ।
ତାହା ପାଇଁ ପ୍ଲେୟାର ସେଭଳିଆ ମିଳୁନାହାନ୍ତି ଆଉ।
ହଁ।
ସା ଦେଇପାରିବେ ଆଉ।
ଆଉ ଦଉନା ନହେଲେ ସିଏ ତାକୁ ତା ମୁଣ୍ଡରେ କ୍ୟାପ୍ଟେନସିପ ଯଦି ହଟେଇ ଦିଅନ୍ତେ। ଦେଖନ୍ତେ ସିଏ କେମିତି କଣ କରନ୍ତା।
ସଏ ବି ଭଲ ଖେଳାଳି ଗୋଟେ ଥିଲା।
ହଁ ଭଲ ମାନେ କଣ? ହଁ ସିଏ ଗୋଟେ ନିଜ ଭିତରେ ନିଜେ ସିଏ ଗୋଟେ ଲେଜେଣ୍ଡ।
ହଁ ସେଇଟା ତ ସତ କଥା। ସିଏ ଯାହା ବି ହେଲେ ଗାଇକଡ ଗାଇକଡ। ସେ ତା ପାଇଁ ଇଣ୍ଡିଆ ଟିମ ରେ ଖେଳ ରତ୍ନ ରେ ଗୋଲଡେନ ପଦକ ପାଇଥିଲା ନା ନାଇଁ?
ହଁ।
ଗୋଲଡେନୱା ପଦ ସେଇ ହାସଲ କରିଥିଲା ପ୍ରଥମ।
ହଁ ସ୍ଵର୍ଣ୍ଣ ପଦକ ସ୍ଵର୍ଣ୍ଣ ପଦକ।
ହୁଁ।
ସିଏ ଦେଖ ସେଭଳିଆ ପ୍ଲେୟାର ଯଦି ଆଜି ଫ୍ଲପ ହେଇକି ବସିଚି। ତାହେଲେ ଆଉ କଣ କାହାକୁ ଭର୍ଶା କରିବ କହୁନ?
ହଁ।
ହୁଁ। ସେଇ କଥା କହୁଛି ପରା ସିଏ ଯଦି ଏନା ଖେଳନ୍ତା ନା। ତ ଆଗ ଫର୍ମ ରେ ହେଲା।
ହୁଁ।
ସେ ଯଦି ନା ଖେଳନ୍ ତ ଆଗ ଫର୍ମ ରେ କେହି ନାଇ ତାକୁ କଟେଇଲା ଭଳିଆ।
ଓ ସେ ଇଣ୍ଡିଆ ଟିମ ରେ କୋଉ ଥରେ ଗୋଟେ କ୍ୟାପଟେନ୍ ଅଛି ବା।
କୋଉଥର କ୍ୟାପଟେନ ଅଛି ଏନା?
ଇଣ୍ଡିଆ ଏ ନା ବି ଟିମ୍ ର?
ହଁ ଥିବ ରହିବେନି କେମିତି ଭଲ ପିଲାଟା ଆଉ। ଯଦି ତା ମୁ ହଁ ହଁ।
ତ ଫଲ ବି ତାର କରିଦେଇଛି ବହୁତ ଦଶ ଯେତିକି ତା ପାଇଁ ଇଏ ଆଉ କେନି।
ହଁ ପରା।
ସେଏ ଗୋଟେ ସମୟ ଥିଲା ସେଏ ଗୋଟେ ସମୟ ଥିଲା ସିଏ। ଏକୁଟିଆ ମ୍ୟାଚ ଜିତେ ହି ଆସି ଥିଲା ଏକୁଟିଆ ଏକା ଇଏ।
ଏକୁଟିଆ ନିଜ ବଳରେ ନିଜେ ଜିତଉଥିଲା।
ହ ଧୋନି ଥିଲା, କ୍ୟାପଟେନ ଥିଲା, ସେତେବେଳେ ଚଳି ଯାଉଥିଲା। ଏବେ ନିଜେ ହେଲା ଦିନରୁ କଣ ମୁଣ୍ଡ ଉପରେ ହବ
ସବୁପରା। ଦୁଇଦିନ ତା ମୁଣ୍ଡରୁ କ୍ୟାପ୍ଟେନସିକୁ ହଟେଇ ଦିନ୍ତେ ଦେଖନ୍ତ ସେ କିମିତି ଖେଳନ୍ତା।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
ହଁ।
ହଁ ତଥାପି ଅଛି କଣ ନାଇଁ ନା କଣ?
ତଥା ବି ଶସ ହେଇଥିବ ତ ଖେଳୁଛି ଯଦି। ତାପରେ ବି ସିଏ ଯୋଉ ଆସଛି ଓପନିଂ କରିବାକୁ ସ ଫାଷ୍ଟୀ ଆସନ୍ ତାହଲେ କଣ ହନ୍ତା।
ହଁ ସେ ଏକ ନମ୍ବର ଆସିଥାନ୍ତା ଭଲ ହଉଥିଲା ସେ ତିନି ନମ୍ବର ଜଗିକି ଚାରି ନମ୍ବର ବେଞ୍ଚେରେ କେତେବେଳେ କଣ ହଉଛି କ୍ୟାପଟେନ୍ ପାଇଁ ଆଉ କଣ କରିବି?
ହଁ ସେଇଟା ହଉଚି ତା ପ୍ରୋବ୍ଲେମ ହଉଚି।
ଦେଖିବା କଣ ହଉଚି ଆଉ?
ଆଉ ହଉ ଏଇ ବର୍ଷ ସରିଲା ଆର ବର୍ଷକୁ ଆଉ ଅପେକ୍ଷା କରିବା ଯେତେ ଖରାପ୍ ଖେଳିଲେବି ଆମ ଗାଁ ଆମ ଟିମ୍ ଛାଡ଼ି ଦବାନା କଣ?
ଲୟାଲ ମାନେ ଲୟାଲ।
ପୁ ପୁରୁଣା ଟିମ୍ ଏଇ ଚାରି ପାଞ୍ଚ ଜଣ ରହିଯିବେ ଧୋନି ଗାଇପାଡେ ବ୍ରାଭୋ ଆଉ ଆମର ଏଇ ଗାୟକ।
ସ ଆଉ କେହି ନାହିଁ କେହି ନାହିଁ ଆଙ୍କୁ ହାରିଲା ଭଳିଆ ସୁରେଶ ରାଇନା ସୁରେଶ ରାଇନା ଅମ୍ବତି ରାଇଡ଼ୁ।
ଜାଡ଼େଜା।
ଜାଡେଜା ଏଇ ମାନେତ ଲିଜେଣ୍ଡବା କହିଲି ସେଇ ଟିମ୍ ର ଲିଜେଣ୍ଡ ଏଇମାନେ ସବୁ। ରାବିଚନ୍ଦ୍ର ଅଶ୍ୱିନୀ ହଁ।
ଯାହା ହବ ଦେଖିବା ଆର ବର୍ଷଠୁ ଯଦି ହବ ହବ ନହେଲେ
ହଁ ହଉ ଏବେ ଫ୍ଲପରେ ଅଛି ଏବେ ସିଏ ଉପରକୁ ଉଠି ପାରୁନି। ଆଉ ଯୋଉ ବର୍ଷ ଉଠିବ ହେଲା ଆଉ ସବୁ ଟିମ୍ ସେଇ ବର୍ଷ କାନ୍ଦିବେ।
ହଁ ଦେଖିବା ଆଉ।
ଆମେତ ସେଟାକୁ ଅପେକ୍ଷା କରିଚେ କେବେ ସେଦିନ ଆସିବ। ପୁଣି ଆମେ ସି ଏସ୍‌ କେକୁ ସେଇ ଫାଇନାଲରେ ଦେଖିବା ଯାଇକି। ଖେଳୁଛ ଫାଇନାଲରେ ସେଇଟାତ ମୋର ଛୁଆବେଳୁ ସ୍ୱପ୍ନ।
ଯିବ ଯିବ ଅପେକ୍ଷା କର ଏଇ ବର୍ଷ କେଆଣି ଆର ବର୍ଷ ଏଇ ବର୍ଷ ଆଉ ଯେମିତି ହେଲେ ଯିବ ଆଉ ହଁ। ହଉ।
ସେମିତି କଣ ସବୁ ବର୍ଷ ସେମତି ଗୋଟାଏ ଟିମ୍ ଜିତୁଥିବ ବୋଲି କଣ ମାନେ ଅଛିନା କଣ? ଏଇ ବ ଦୁଇ ବର୍ଷ ଲଗାତାର ଜିତିଗଲା ବୋଲି କଣ ଆଉ ଦୁଇ ବର୍ଷ ଲଗାତାର ଜି
ଓହୋ ଦେଖିଆ କଣ ହଉଚି।
କଣ କହିଲ?
ମୁକଇନି ଦେଖିଆ କଣ ହଉଚି ଆଉ।
ହଁ ଯାଉ ଯଉଁଯାଏ ଯାଉଛି। ହଁ ଧୋନିଟା ରହନ୍ତା ତାହେଲେ କଣଗୋଟେ ହଅନ୍ତା।
ହଁ ହବନି କାଇଁ ହବ।
ହଁ ଧୋନି ଯଦି ରହନ୍ତା କଣ ହଅନ୍ତା ଧୋନିଟା ଆମର ମେନ୍‌ ରହୁନି ଆଉ କଣ କରିବା।
ହୁଁ ଆସିବି ଆଜି କାଇଁ
ହଁ ସେଇଥିପାଇଁ।
ହୁଁ।
ଆଉ କଣ କରିବା? ଆଉ ହୋଉ।
ହଁ ହୋଉ। କଣ କହିଲ?
ନାଁ ସେଇ ବିଷୟରେତ କୋଉଥିଲି ଆଉ କଣ।
ଓ ହଁ ଆଇ ପିଲାଙ୍କୁ କେବେ ଆର ବର୍ଷକୁ ପୁଣି ଓଲଟା ଅପେକ୍ଷା କରିବାକୁ ପଡ଼ିବ।
ହଁପା।
ଆଉ ଏବର୍ଷ ସରିଲା ଆସିକି ଦେଖୁନ କେମିତି ଦିବର୍ଷ ଲଗାତାର ନେଇଗଲା।
ହୁଁ।
ସେଇ ପା କିହିଲି ଦି ବର୍ଷ ଲଗାତାର ନେଇଗଲା।
ମାନେ ତାଙ୍କ ସହ ସମାନ ହେଲା। ସେ ସେଟା ମୁମ୍ବାଇ ସେଇଟା